ହ୍ୟାଲୋ।
ହ୍ୟାଲୋ।
କିଏ କଣ କରୁଛନ୍ତି।
କିଛି ନାହିଁ ଏଇଠି ବସିଛି ଆଉ ଆପଣ କଣ କରୁଚନ୍ତି।
ମୁଁ ଏଇଠି ଶୋଇଛି ଆଉ।
ଆପଣଙ୍କ ଦେହ ଭଲ ନାଇଁ କି?
ନାଇଁ ନାଇଁ ଥଣ୍ଡା ଟିକେ ହେଇଯାଇଛି ଆଉ।
ଓହୋ ଆଉ ଆଜି ପାଗ କେମିତି କଣ ଅଛି ଆପଣଙ୍କ ସେପଟେ।
ସେ ଏମିତି ସ କାଲି ଟିକେ ବର୍ଷା ହେଇଥିଲା ଅବିକା ସେମିତି ପାଗ ଟିକେ ଖୋହଲା ଅଛି ଟି ଟିକେ ଖରା ଅଛି ଆଉ।
ଆଜ୍ଞା ଆଜ୍ଞା। ଆଉ କଣ ଖାଇଥିଲେ।
ମୁଁ। ମୁଁ ଏଇ ଖାଇଥିଲି ଆଉ ଟିକେ ପରେ ଆଉ।
ଆଉ ପଖାଳ ଖାଇବେନି।
ନହେଲେ ନାହିଁ ଏକାଥରେ। ଏ ତତଲା ଖାଇବି ଆଉ।
ଆଚ୍ଛା।
ଆଉ ଆପଣ କଣ ଖାଇଥିଲେ?
ହୁଁ ସେଇ ଖାଇଥିଲି ଉପମା ଆଉ।
ଆଜ୍ଞା ଆଜ୍ଞା। ଆପଣଙ୍କୁ ବି ଥଣ୍ଡା ହେଇଯାଇଛି ବୋଧେ?
ଆଜ୍ଞା ଆଜ୍ଞା। ପାଗ ପରିବର୍ତ୍ତନ ପାଇଁ ଟିକେ ହେଇଯାଇଛି ଆଉ। ଖରା ରୁ ସାଙ୍ଗେ ସାଙ୍ଗେ ବର୍ଷା ହେଲା ନା।
ଆଜ୍ଞା ଆ ଆମ ଘରେ ବା ଛୋଟ ଛୁଆଙ୍କର ଯୋଗୁଁ ଆମ ପୁଅଙ୍କର ଝିଅର ସମସ୍ତଙ୍କର ଦେହ ଖରାପ ଅଛି ଟିକେ।
ଆ ହଁ ପରା ଆଉ ପାଗ ଟା ଏମିତି ଅଚାନକ ପରିବର୍ତ୍ତନ। ପରିବର୍ତ୍ତନ ହେଇଗଲା ଆଉ। ଆଉ କଣ ଖରା ଛୁଟି ଗଲା ଆଉ ମାମୁଁ ଘରକୁ ଯାଇଥିଲେ ନା ନାଇଁ?
ହଁ ଆ ଯାଇନଥିଲି ଆଉ। ଘରୁ କିନ୍ତୁ ବହୁତ ଆମେ ମାମୁଁ ଘରୁ ଖରା ଛୁଟି ହବ ମାନେ ଯାଉ ଭାରି ମାମୁଁ ଘର।
ଖରା ଛୁଟି ମାନେ ତ ଛୁଆଙ୍କର ମାମୁଁ ଘର ଆଉ।
ଆଜ୍ଞା ଆଜ୍ଞା।
ଏବେ କିନ୍ତୁ ଖରା ଛୁଟି ମାନେ ଛୁଆଙ୍କର ଆଉ ମାମୁଁ ଘର ନାହିଁ।
ନା ନା ଏବେ ଫୋନ୍ ଅଛି ତ ସବୁ।
ଆଜ୍ଞା ଆଜ୍ଞା।
ପରୀକ୍ଷା ଯାଇକି ସେତ ସରି ଆସିଲାଣି ଖରା ଛୁଟି
ପରୀକ୍ଷା ସାରିଲା ପରେ ତ ସମସ୍ତେ ଯାଆନ୍ତି ଆଉ।
ଆଜ୍ଞା ଆଜ୍ଞା। ପଡା ବହିଠାରୁ ବି ମିଳିଯାଏ ମୁକ୍ତି ସମସ୍ତଙ୍କୁ ପିଲାଙ୍କୁ। ମାମୁ ଅଧିକ ଯାଏ ମାମୁଁକୁ ମାମୁଁ ଘରକୁ। ପୁରା ଉତ୍ସାହ ହେଇକି ମାମୁଁ ଘରକୁ ଯିବା ପାଇଁ ମାନେ ଡ୍ରେସ୍ ମାନ୍ ସାଙ୍ଗେ ସାଙ୍ଗେ। ପିନ୍ଧିଦେଇ ପ୍ରସ୍ତୁତ ହୋଇଯାନ୍ତି।
ହଁ।
କାରଣ ସେଠିକି ଗଲେ ପଢନା। ପଢିବାକୁ କିଏ କହିବ ନା କିଏ କିଛି କୋଉଥିରେ କହିବ?
ହଁ ସେଠି ତ କେହି ପାଟି କରିବାକୁ ନାହାନ୍ତି ନା।
ଆଜ୍ଞା ଆଜ୍ଞା। ଟ୍ରେନ୍ କିମ୍ବା କିଏ ବସରେ ବି ଯାଉଥିବ। ଗଲା ବେଳେ ବାଟ ଯାକ ଦିଶେ ଦିଶିବ ବହୁତ ସୁନ୍ଦର ସୁନ୍ଦର ପ୍ରକୃତିର ସିଏ ଉପଭୋଗ କରୁଥିବେ ନୂଆ ରୂପ ସବୁ ଦେଖୁଥିବେ ପ୍ରକୃତି। ମାମୁଁ ଘର ଏଇ କଟକରେ।
ଆଚ୍ଛା ଆପଣ ତ ତାହେଲେ ବସ୍ କି ବାଇକ୍ ଫାଇକରେ ଯାଉଥି
ଆଜ୍ଞା ଆଜ୍ଞା ନାଇଁ ଯାହାର ଦୂର ଦୂରାନ୍ତର ସେ ବସରେ କିମ୍ବା ଟ୍ରେନ୍ ରେ ଯାଉଥିବେ।
ହଁ ହଁ।
ପହଞ୍ଚିଲେ ସେଠି ମାମୁଁ ମାଇଁଙ୍କର ସ୍ନେହ ଆଦର। ଅ ବହୁତ ମିଳିଥାଏ ଯେମିତି ଲାଗେ ସିଏ ମାନେ ମାନେ ଲାଗେ ମାମୁଁ ଘରେ ଯେମତି ଦୁଆରୁ ପୁରୀକି ନିଜର
ନିହାତି ନିହାତି। ସେଠି ଗଲେ ଗୋଟେ ଅଲଗା ପ୍ରକାର ଖୁସି ମିଳେ ନା
ଆଜ କିି ଆମ ମାମୁ ଘରେ ତ କଟକରେ ଥିଲେ ଆଉ ଯୋଉ ଗାଁରେଇଥିବ ଆମ୍ବତୁଲା ମଝିରେ ସାଙ୍ଗ ମେଳାରେ ଖେଳନ୍ତି କେତେ କଣ ମଜା ନିଅନ୍ତି ଖରାବେଳେ ଖାଇବା ସେ ମ ମାନେ ପାଚିଲା ଆମ୍ବ ସେଇ ଖରା ଛୁଟି ରେ ବହୁତ ହୁଏନା? ସେତିକି ବେଳେ ପାଚିଲା ଆ ଆମ୍ୱର ରସ ଏଇ କରିକି ଆମ୍ବ ତୁଟା ମୂଳରେ ଖାଆନ୍ତି। ଗୁଡି ଉଡ଼ାନ୍ତି।
ଛୁଆ ସବୁ ମିଶିକିନା ମାନେ ବସିକି ଖାଉଥିବେ ତ ତାଙ୍କୁ ବେଶୀ ମଜା ଲାଗୁଥିବ ନା।
ଆଜ୍ଞା ଆଜ୍ଞା। ଗୁଡି ବି ଯେତେବେଳେ ସବୁ ଆମ୍ବ ତୋଟା ମୂଳରେ ଗୁଡି ଉଡେଇବାକୁ ଭଲ ଲାଗେନି କି ଫାଙ୍କା ଜାଗା ଟା ହେଇଥିବ ନା
ଆଜ୍ଞା।
ଲୁଚ ଗାଳି ନଈ ଯଦି ପାଖରେ ଥିବ ନଈ ପହଁରା,
ହଁ ହଁ ଗାଁ ଗହଳିରେ ତ ବହୁତ ବଢିଆ ଆଉ ସହରଠୁ ଗାଁ ଗହଳିରେ ବହୁ ବଢିଆ।
ତର କୁ ଆଇ ମା କି ଅଜା ଥିଲେ ତାଙ୍କର ଗପ, କାହାଣୀ ଏରା ରାତିରେ ଶୋଇଲା ବେଳେ ମାନେ ଭଲ ଲାଗେ ଶୁଣିବାକୁ।
ହଁ ଆଇ ଅଜା ମାନେ ଗପ କୁହନ୍ତି ସେ ଆଗ କାଳର କଥା ଶୁଣିବାକୁ ଭାରି ମଜା ଲାଗେ। ବହୁତ
ଆଜ୍ଞା ଆଜ୍ଞା। ଫେରିବାକୁ ମନ ନଥାଏ କିନ୍ତୁ ଛୁଟି ସରିଗଲେ- ଫୁଣି ତ ମନେ ପଡିବ ସେଇ ମାମୁଁ ଘର ଦିନ ମାମୁଁ ଘର ଦିନ ଜାଣି ଆଉ
ହଁ ହଁ। ଆଉ ଆପଣଙ୍କ ମାମୁଁ ଘରେ କେତେ କଣ କିଏ ଅଛନ୍ତି?
ମାମୁଁ ଘରେ ଆଗରୁ ଆମ ମାମୁଁ ଘରେ ଭଲ ଥିଲା କାରଣ ଚାରି ଚାରୋଟି ବ ମାମୁ ଥିଲେ ସମସ୍ତଙ୍କାଥିଲେ ସେଠୁ ବହୁତ ମଜା ଆଗୁଥିଲା। ତରକୁ ଛୋଟବେଳେ ଆମେ ସବୁ ଏକାଠି ଗଲେ ଆମେ ଏକାଠି ପିଲା ସମସ୍ତେ ମାମୁ ଝିଅ ମାନେ ପୁଅ ମାନେ ଏକାଠି ପଖାଳ ଖାଉ ଏକାଠି ଶୋଇବୁ ଏକାଠି ଖେଳିବୁ ବହୁତ ବହୁତ ମଜା ଲାଗେ ଏମତି ଦିନ ଗୋ ଦିନ ନା ନା। ଦିନକୁ ଦିନ ସିଏ ବଡ ହେଇଗଲେ ଆମେ ବଡ ହେଇଗଲୁ ଆମ ଇଏ ଆମେ ବି ଏତେ ଯାଉ ନାଉ।
ବଡ ହେଇଗଲା ପରେ ସମସ୍ତେ ନିଜ ନିଜ କାମରେ ବିଜି ରହିଲେ ନା
ଆଜ୍ଞା। ଆଉ ତମେ ଏ ବର୍ଷ ମାମୁଁ ଘରକୁ ଯାଇନ?
ନାଇଁ ନାଇଁ ମୁଁ ମାମୁଁ ଘରକୁ ଯାଏ ନାହିଁ।
ଆଉ ଗୋଟେ ପ୍ରଶ୍ନ ପଚାରିବାର ଥିଲା
ଆଜ୍ଞା କହୁନାହାନ୍ତି।
ସେଇ ସତ୍ୟ ମାନେ କଣ ସତ୍ୟ କଥା ଯେ ଯାହାକୁ ଶ୍ରୀକୃଷ୍ଣ କେବଳ ଥରେ କହିଥିଲେ?
ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ଗୋଟେ ହିଁ ସତ କଥା କହିଥିଲେ ମହାଭାରତ ଯୁଦ୍ଧ ପରେ ଥରେ ରାତିରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଲେ
ଆଜ୍ଞା।
ମାଧବ ଗୀତାରେ ଆପଣ କହିଥିଲେ ଯେ ମୁଁ ସବୁଠି ଅଛି ପ୍ରତ୍ୟେକ ମଣିଷ ଭିତରେ ଅଛି ତେବେ କଣ ଆ କଣ ସେଇ କୌରବ ମାନଙ୍କ ଭିତରେ ବି ଥିଲେ ଯୋଉମାନେ ଦ୍ରୌପଦୀକୁ ଅପମାନ କରିଥିଲେ? ଶ୍ରୀକୃଷ୍ଣ ଏଇ ଙ୍କୁ ପଚାରିଥିଲେ ଏଇ କଥା ଟା କିଏ ନା ଅର୍ଜୁନ।
ଆଜ୍ଞା।
କୃଷ୍ଣ ତାପରେ ଏକ ଦୀର୍ଘ ନିଶ୍ୱାସ ନେଇ ତାଙ୍କୁ ଉତ୍ତର ଦେଇଥିଲେ ହଁ ଅର୍ଜୁନ ମୁଁ ସେଠାରେ ମଧ୍ୟ ଥିଲି।
ଆଜ୍ଞା। କ କେଉଁଠାରେ ଥିଲେ କେଉଁଠାରେ ଥିଲେ ଶ୍ରୀକୃଷ୍ଣ?
ଦୌପତି ଙ୍କ ଅପମାନ ଯୋଉଠି ହଉଥିଲା ଶ୍ରୀକୃଷ୍ଣ କହିଥିଲେ ନା ମୁଁ ସବୁଠି ଅ ଅଛି ତ ଅଳ୍ ଅର୍ଜୁନ ତାଙ୍କୁ କହିଥିଲେ କଣ ଦ୍ରୌପଦୀଙ୍କ ଅପମାନ ଯେଉଁଠି ହଉଥିଲା ଆପଣ ସେଇଠି ବି ଥିଲେ।
ଆଜ୍ଞା
ହଁ ଶ୍ରୀକୃଷ୍ଣ କହିଥିଲେ ହଁ ମୁଁ ସେଇଠି ବି ଥିଲି। ସେଇଠୁ ଅର୍ଜୁନ ଚମକି ପଡି ତାକୁ ପଚାରିଥିଲେ। ତେବେ ଆପଣ ସେମାନଙ୍କୁ ଅଟକାଇଲେ ନାହିଁ କାହିଁକି?
ଆଜ୍ଞା
କୃଷ୍ଣଙ୍କ ଆଖି ଗଭୀର ହେଇଗଲା ଅର୍ଜୁନଙ୍କୁ କହିଲେ ମୁଁ ପ୍ରତ୍ୟେକ ମଣି
ମାନେ କାହା କଥାରେ କୃଷ୍ଣଙ୍କ ଆଖି ଗଭୀର ହୋଇଗଲା।
ଅର୍ଜୁନ
ହଁ ଆଜ୍ଞା ଆଜ୍ଞା
ଙ୍କୁ କହିଲେ ନା ତେବେ ଆପଣ ସେମାନଙ୍କୁ ଅଟକାଇଲେ ନାହିଁ କାହିଁକି?
ଆଜ୍ଞା
ତାପରେ କହିଲେ କି ଶ୍ରୀକୃଷ୍ଣ ମୁଁ ମଣିଷ ଭିତରେ ସେହି ଈଶ୍ୱର ରୂପରେ ଥାଏ ଯିଏ କହେ ଏହା ଭୁଲ ଅଟକି ଯାଏ। ସେଦିନ ମଧ୍ୟ ମୁଁ ପ୍ରତ୍ୟେକ କୌରବଙ୍କ ଭିତରେ ଚିତ୍କାର କରୁଥିଲି।
ଆଜ୍ଞା
କିନ୍ତୁ ସେମାନେ ନିଜ ଆତ୍ମାର ସ୍ୱରକୁ ଅହଙ୍କାର ଦ୍ଵାରା ଚାପି ଦେଇଥିଲେ ମାନେ ଆତ୍ମା କଥାଟାକୁ ସେମାନେ ଶୁଣି ନଥିଲେ। କୌରବମାନେ ବହୁତ ଅହଙ୍କାରୀ ଥିଲେ ନା।
ଆଜ୍ଞା
ସେଇଠୁ କୃଷ୍ଣ କହିଲେ ଭଗବାନ ପ୍ରତ୍ୟେକ ଭୁଲ କାମ କରିବା ପୂର୍ବରୁ ତୁମକୁ ଅଟକାନ୍ତି। ମାନେ ଆମେ ଯେତେବେଳେ ବି କିଛି ଭୁଲ କାମ କରିବାକୁ ଯାଉ ଭଗ ଭଗବାନ ଆମକୁ ଅଟକାଇବା ପାଇଁ ଚେଷ୍ଟା କରନ୍ତି।
ଆଜ୍ଞା
କିନ୍ତୁ ମଣିଷ ପାଖରେ ନିଷ୍ପତ୍ତି ନେବାର ସ୍ଵାଧୀନତା ଅଛି ମାନେ ମଣିଷ ନିଜେ ନିଷ୍ପତ୍ତି ନେଇପାରିବ ଯେ ସିଏ ଭୁଲ ଟାକୁ କରିବ କି ଠିକ ଟାକୁ କରିବ ସେଇଟା ହଉଚି ତାର ସ୍ଵାଧୀନତା ଉପରେ ଛଡା ହେଇଯାଇଚି।
ଆଜ୍ଞା
ଯିଏ ସେଇ ସ୍ଵର ଶୁଣେ ସେ ବଞ୍ଚିଯାଏ। ଝିଏ ଅଣଦେଖା କରେ ସେ କୁରୁକ୍ଷେତ୍ର ପାଲଟି ଯାଏ ଆଉ।
ଆଜ୍ଞା ଆଜ୍ଞା
ଆମେ ଯଦି ଭୁଲ କଥା ଟାକୁ ମନ୍ ମାନେ ଶୁଣିବା ତ ଭୁଲ ବାଟରେ ହିଁ ଯିବା ଠିକ କଥାଟା ଶୁଣିଲେ ଗୋଟେ ଭଲ ବାଟରେ ଯିବା। କିଛି ଭଲ କାମ କରିବା। ଆଜି ବି ଯେତେବେଳେ କିଛି ଭୁଲ ହୁଏ ଭୁଲ କରିବାକୁ ମନ ହୁଏ। ଭିତରୁ ଏକ ସ୍ଵର ଆସେ ଅଟଗିଯା।
ଆଜ୍ଞା ଆଜ୍ଞା
କିନ୍ତୁ ସେଇ ସ୍ଵରଟା କଣ ସମସ୍ତେ ଶୁଣି ପାରନ୍ତି କି?
ନା ନା
ସେ ଶ୍ଵର ଟା ଭଗବାନଙ୍କର ଥାଏ ଆମ ଭିତରୁ ଯେ
ଏ ଭିତରୁ ତମକୁ ଅ ଭିତରୁ ତମକୁ ଇଏ କରାଏ ସେଇ ଗୋଟେକୁ ଆଉ
ହଁ ଯେ ଭଗବାନ ଆମକୁ କହିବାକୁ ଚାହାଁନ୍ତି ଯେ ନାଇଁ ତୁ ଏଇ ଜିନିଷ ଟା କରନା ଏଇଟା ଭୁଲ।
ଭୁଲ କିନ୍ତୁ ତାପରେ ବି ଆମେ ସେଇ ଭୁଲ ଟାକୁ ଆମେ ଜାଣିଥାଉ କି ଆମେ ଏଇଟା ଭୁଲ କିନ୍ତୁ ତାପରେ ବି ଆମେ ସେଇ ଭୁଲ ଟାକୁ ହିଁ ଗ୍ରହଣ କରିଥାଉ।
ହଁ ହଁ ନିହାତି ସେଇଟା ଆମ ଉପରେ ନିର୍ଭର କରେ ନା ଆମେ ଭୁଲକୁ ବାଛିବା କି ଠିକ୍। ତ ଆମେ ସବୁବେଳେ ଭୁଲ ଟା କି ହି ବାଛି ଦୋଉ।
ଆଜ୍ଞା।
ତ କଣ ହେଲା କି ଯିଏ ନିଜ ତ୍ମାର ଶୁଣେ ତାକୁ କୌଣସି ମନ୍ଦିର ଯିବାକୁ ଆବଶ୍ୟକତା ନାହିଁ।
ନା ନା।
ଆମେ ଯଦି ଆତ୍ମାରେ ଶୁଣିବା ତ ଆମ ଆତ୍ମାରେ ତ ଭଗବାନ ଅଛନ୍ତି ନା ଭଗବାନ ତ ଆମ କୁ ଉପଦେଶ ଦେଇଦେଲେ ଆମକୁ କୁ ଆଉ ମନ୍ଦିର ଯିବାକୁ କଣ ଦରକାର।
ନା ନା।
ଭଗବାନ ଆମ ଭିତରେ ହିଁ ଅଛନ୍ତି ଆମେ କେବଳ ତାଙ୍କ କଥାଟା ଶୁଣିବା ଦରକା
ଶୁଣି ପାରୁନି କି ଦେଖି ବି ପାରୁନି ତାଙ୍କୁ।
ପାରୁନି ଆମେ ଯଦି ସେଇ ଜିନିଷ ଟା ବୁଝି ଯାଆନ୍ତେ ତାହେଲେ ଆମକୁ ଏତେ ମାନେ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡନ୍ତାନି କି କେତେବେଳେ କିଛି ଅସୁବିଧାର ସମ୍ମୁଖୀନ ହବାକୁ ପଡନ୍ତାନି।
ନା ନା।
ହେଲେ ଆମେ କଣ ଭଗବାନ ଏତେ ତାକତବାନ ଯେ ଭଗବାନଙ୍କ ସ୍ଵର ଟା ଶୁଣି ପାରିବା କି?
ନା ନା।
ତ ସେଇଥିପାଇଁ ତ ଆମେ ସବୁବେଳେ ଅସୁବିଧାର ସମ୍ମୁଖୀନ ହଉଛେ ଆଉ।
ଆଜ୍ଞା।
ଆଉ କଣ ଆଉ କଣ କହୁଛନ୍ତି କହୁନାହାନ୍ତି।
ଆଜ୍ଞା।
ଆଉ କଣ କହୁଛନ୍ତି।
ନା କିଛି କହୁନି ତମେ କଣ ଯାଅ କଣ କର। ଫ୍ରି ଆଉ କେତେବେଳେ ସମୟ ହେଲେ କ
ଆଜ୍ଞା ଆଜ୍ଞା ମୋର ବି ଟିକେ କାର୍ଯ୍ୟ ବ୍ୟସ୍ତତା ରହିଯାଉଛି ଘରେ। ତ ମୁଁ ଟିକେ ଯେତେବେଳେ ଫାଙ୍କା ପାଇବି
ଆଜ୍ଞା।
ଆପଣଙ୍କୁ ଫୋନ କରିବି ଟିକେ କଥା ହେବା ଆଉ।
ଆଜ୍ଞା ଆଜ୍ଞା ମୁଁ ବି ଆଜି ଏଇ ବିଷୟରେ ବି କିଛି ଜାଣିନଥିଲି ତମଠୁ କିଛି ଜାଣିଲି ଶ୍ରୀକୃଷ୍ଣଙ୍କର ଯୋଉ ସତ୍ୟ କୁ କୋଉ ସତ୍ଯ ତଟା ସେ ଥରେ କହିଥିଲେ ମୁଁ ବି ଜାଣିନଥିଲି।
ଆଜ୍ଞା ଆଜ୍ଞା। ଏମିତି ଦି ଜଣ ଦି ଜଣ ସହିତ କଥା ହେଲେ ସିନା ମାନେ ଜାଣିବା।
ଆଜ୍ଞା ଆଜ୍ଞା। ମୁଁ ବି ଜାଣିନଥିଲି କି କିଏ ପଚାରିଥିଲେ ଶ୍ରୀକୃଷ୍ଣଙ୍କୁ ଏଗୁରୁ ବି ଜାଣିନଥିଲି ତମଠୁ କିଛି ଜାଣିଲି ଆଉ।
ଆଜ୍ଞା ଯାହା ହଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା।
ଆଜ୍ଞା।
ଆଉ ମୋର କାମ ଅଛି ଟିକେ ମୁଁ ଟିକେ